ହ୍ୟାଲୋ ହ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆଉ ସବୁ ଦେହପ ଭଲ
ହଁ ଭାଇ ଭଲ ଆପଣଙ୍କ ଦେହ କେମିତି ଅଛି?
ହଁ ଠିକ ଠାକ ଅଛି ଆଉ ଘରେ ସବୁ କେମିତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ
ଏଟା ବର୍ତ୍ତମାନ ତ ଯୋଉ ଖରାକୁ ନେଇକି ଟିକେ ଖାଲି ସମସ୍ୟା ଚାଲିଛି ଯେ ବିଦ୍ୟୁତ କଟ ହେଲା ଦେନ ହଉ ଏତେ ତାତିକି କହିବାଟା ସେଇଟା ଏକ ଖାଲି ପ୍ରୋବ୍ଲେମ ଆଉ ନହେଲେ କିଛି ନାହିଁ ସବୁ ଠିକ ଠାକ୍ ଘରେ ନର୍ମାଲ ସବୁ କଣ ଖିଆପିଆ କଣ କରୁଛ?
ପଖାଳ ଖାଇଥିଲି।
ଓ ପଖାଳ ବଢ଼ିଆ ଜିନିଷ ତୁମେ ପଖାଳ ଖାଇଛ ବର୍ତ୍ତମାନ ଟାଇମ୍ରରେ ନୁହେଁ କି ଅଲଗା ଜିନିଷ ଯେଉ ତେଲ ମସଲା ବାହାର ଫୁଡ଼୍ ଖାଇବାଟା ଦେହ ପ୍ରତି ହାନିକାରକ ତାଠୁ ଭଲ ଯେ ଆମେ ଘରେ ରହିକି ପଖାଳ ଖାଇବା ଘରେ କିଛି ବି ବନେଇକି ଖାଇବାଟା ଭଲ।
ହ୍ୟାଲୋ।
ସିଚୁଏସନ ଆସିଯାଇଛି ଯେ ଆମେ ଖରାଦିନେ ତେଲ ଫୁଡ ଅଏଲ ଫୁଡ ବାହାର ଫୁଡ ଆମକୁ ଦେଖିବାକୁ ପଡିବ ଯେ ଏତିକି ଆମକୁ ଇଣ୍ଟେ କରିବାକୁ ପଡିବ ଏତିକି ଭିତରେ ଆମକୁ ରଖିବାକୁ ପଡିବ ଖାଦ୍ୟ ଟାକୁ ତାଠୁ ଅଧିକ ନାହିଁ କି ତେଲ ଅଧିକ ୟୁଜ୍ କରିବାର ନାହିଁ ନହେଲେ ଦିନକୁ ଦିନ ଯୋଉ ଫ୍ୟାଟ ଟା ଆମର ବଢି ବଢି ଯାଉଛି ବୟସ ଅଧିକ ହେଇନି କିନ୍ତୁ ଆମର ଯୋଉ ଓଜନ ଟା ବଢି ବଢି ଯାଉଛି। ତ ୟାର ସମସ୍ୟାର ସମାଧାନ କଣ?
ପ୍ରଥମ କଥା ହେଉଛି ରାସାୟନିକ ସାର କୀଟନାଶକ ଔଷଧ ପ୍ରୟୋଗ କରିବା ଦ୍ଵାରା କଣଉଛି ସେ କେବଳ ପୋକ ମାନଙ୍କୁ ମାରୁନ ସେ ଯୋଉ ବଳକା ଗଛଟା ସେଟା ଖାଇବା ଆକାରରେ ପର ଆକାରରେ ସେ ଆମ ଶରୀରକୁ ମାରୁଛି ତେଣୁ କଣ ଖାଇଲେ ମଧ୍ୟ ଆମ ଶରୀରରେ ମଦବଳତା ବଢି ବଢଡି ଯାଉଛି ପ୍ରଥମ କଥା ଆଉ ଦ୍ିତୀୟ କଥା ହଉଛି ଯ କଥା ସେ ଖାଇବାର ଆଗ୍ରହ ଆବଶ୍ୟକତା ସମୟରେ କେବଳ ଲୋକ ଫଟୋ ଦେଖୁଥିଲେ ବର୍ତ୍ତମାନ ଯୋ ସୋସିଆଲ ମିଡିଆ ସୋସିଆଲ୍ ମିଆରେ ଭାଇରାଲ୍ଉଛିାରମ୍ ବ ବାରମ୍ବାର ଆସୁଛି ତେଣୁ ଏବେ ଖାଇକି ଉଠିଲେ ମଧ୍ୟଧେ ଆ ଅଧଘଣ୍ଟା ପରେ ସେ ଖାଇବା ଦେଖିଲା ମାନେ ପୁଣି ମନ ଡାକୁଛି ଟିକେ ଫାଷ୍ଟଫୁଡ଼୍ ଖାଇବି ଟିକେ ଯାଉଛି ଏଇଟା ପିଇ ଦେଇକି ଆସିବି କୋଲ୍ଡ୍ରିଙ୍କ୍ କି ଲସି କି ସଫ୍ଟ ଡ୍ରିଙ୍କ୍ ହଉ ତେଣୁ କଣ ହଉଛି ମାନେ ଖାଇବା ଟା ମାନେ ଆଗରୁ ଜୀବନ ଯିବା ପାଇଁ ଆମେ ଖାଉଥିଲୁ ଏବେ ଖାଇବା ପାଇଁ ଜିଉଛୁ ସେ ଆ ହେଇଯାଇଛି ଜୀବନର
ଆଛା ଆମକୁ ଭେଜିଟେରିଆନ ହେଇକି ଯୋଉ ଭେଜ ଖାଦ୍ୟ ଖାଇବା ଉଚିତ ନା ଯାହା ମିଳିଲା ନନଭେଜ ଭେଜ ତାକୁ ଖାଇକି ଯୋଉ ଆମର ମେଦବହୁଳତା ବଢେଇବା ଦେହକୁ ଯୋଉ ଗ୍ୟାସ ସମସ୍ୟା କରିବା ଏସିଡିଟି ସମସ କରିବା ଏଇଟା ତ ଏବେ ବର୍ତ୍ତମାନ ସମୟ ଅ ଟାଇମ ରେ ନୁହେଁ କି ସବୁଠୁ ବଡ ସମସ୍ୟା ହେଇଯାଇଛି ତାକୁ କେତେ ଦୂର ଠିକ୍ ଲାଗୁଛି ସେ ଆମେ ଏ ଜିନିଷ ଖାଦ୍ୟ ଗୁଡାକୁ ଟିକେ କଣ୍ଟ୍ରୋଲ କରିବା
କ ସେଇଟା ଜଣଙ୍କର ବ୍ୟକ୍ତିଗତ ପସନ୍ଦ ସେ ତାର ଶରୀରର ଆବଶ୍ୟକତା ତାର ମନର ଇଚ୍ଛା ଆଗ୍ରହ ଅନୁସାରେ ଖାଇବ କିନ୍ତୁ ଯଦି ଦେଖାାଯଏ ଶାସ୍ତ୍ର ଅନୁସାରେ ଆଉ ଆମ ଶରୀରର ଯୋଉ ପରିପାକ ତନ୍ତ୍ର ଅନୁସାରେ ସାଧାରଣତଃ ନିରାମିଶାଷି ହେଇକି ବ ଥିଲେ ସମସ୍ତେ କୁହନ୍ତି ଆୟୁଷ ଟା କିଛି ଦିନ ଟିକେ ଅଧିକ ବଢ଼େ ଆମ ଶରୀରର ତ ସମ୍ପୂର୍ଣ ଯୋଉ ବ୍ୟବସ୍ଥା ମାନେ ସଠିକ୍ ଭାବରେ କାମ କରିପାରେ ମାନେ ବଡିର ମେଟାବଲିଜିମ ଟା ଟିକେ ଭଲରେ ଫଙ୍କସନ କରେ
ହ ହ ତ ଯୋଉ ଖରାକୁ ଯୋଉ ଅତ୍ୟଧିକ ତା ତିକି ଯୋଉ ସିଚୁଏସନ ଆସିଯାଇ ଯେ ଆମର ନର୍ମାଲ ଆଜିକାଲି ବେସିକାଲି ଯୋଉ ଦଶ ବର୍ଷ ପନ୍ଦର ବର୍ଷ ବୟସର ପିଲାମାନଙ୍କୁ ଯେ ଆମ ଯୋଉ ବାହାର ଜିନିଷ ଫାଷ୍ଟ ଫୁଡ ହେଲା ତେଲ ଜିନିଷ ହେଲା ସେଗୁଡା ଖାଇକି ଏବେ ଗ୍ୟାସ ଆଉ ଏସିଡିଟି ସମସଯ୍ୟା ଯୋଉଟା କି ନୁହେଁ କି ସବୁ ଡିଜିଜ କୁ ଏବେ ଆଫେକ୍ଟ କରୁଛି ଯେ ଆମକୁ ନର୍ମାଲ ଏବେ ଛୋଟ ଛୁଆ ଠୁ ଧରିକି ଷାଠିଏ ସତୁରି ବର୍ଷ ବୁଢା ବୟସ ଲୋକମାନଙ୍କ ସାଙ୍ଗ ନୁହଁ କି ପାଖରେ ସେଇ ସେମ ଗୋଟେ ରୋଗ ପଳେଇଲାଣି ଆମର ଯୋଉ କହନ୍ତି ଗ୍ୟାସ ଆଉ ଏସିଡି ପ୍ରୋବ୍ଲେମ ତ ତାକୁ ସେଇଟା ଆମର ଖାଦ୍ୟ ଟାଇମ ନା ଆମର ସାଇକେଲ ଯଉ ଆମର ଖାଇବା ସାଇେଲଟା ଆଫେକ୍ଟ କରୁଛି ଆକଚୁଆଲି ଅଫେକ୍ଟ କରୁଛି କଣ
ମୋ ମତରେ ବୋଧ ଆମର ଖାଇବା ସମୟରେ ଆଉ ନିର୍ଦ୍ଦିଷ୍ଟତା କିଛି ରହୁନି
ହୁଁ
ବି ଏତେ ନଥିଲା ସମସ୍ତେ ମାନେ ପଇସା ପଇସାରେ ଏତେ ଦାଉ ବି ନଥିଲେ କି ମାନେ ଦୁନିଆରେ ଏତେ ପରିବର୍ତନ ନଥିବା ଯୋଗୁ ଲୋକମାନେ ଅବା କ୍ତ ସମୟରେ ଖାଉଥିଲେ ଉପଯୁକ୍ତ ସମୟରେ ଶୋଉଥିଲେ ଉପଯୁକ୍ତ ସମୟରେ ମାନେ ନିଜର ଯୋଉ ବ୍ୟବହାର ବ୍ୟାମ କାର୍ଯ୍ୟ ଇତ୍ୟାଦି କରିପାରୁଥିଲେ କିନ୍ତୁ ବର୍ତ୍ତମାନ ଆଉ ସେଇଟା ମାନେ ନିଜ ଇଛା ଅନୁସାରେ ନାହିଁ ବର୍ତ୍ତମାନ ସବୁ ହଉଛି ଆମର ମାନେ ମାନେ ନିଜ ପଦବୀ ଅନୁସାରେ ଆମକୁ ଅଧିକ କାର୍ଯ୍ୟ ଦିଆଯିବା ଯୋଗୁରୁ ଆମର ଖାଇବା ପିଇବା ସମୟରେ ଆଉ ସ୍ଥିରତା ରହୁନି ଆଜି ଝର ଦିନ ବାରଟାରେ ଖାଇଥିବି କାଲି ଖାଲି ବେଳକୁ ଦିନ ତିନିଟା ହେଇଯାଉଛି ଯୋଉଟା କି କେବଳ ମେଦବହୁଳତା ଗ୍ୟାସ୍ ଏସିଡିଟି କରୁନି ବେଳେ ବେଳେ ମୁଣ୍ଡ ବଥା ବଡ ବଡ ରୋଗକୁ ମଧ୍ୟ ସେ ଧୀରେ ଧୀରେ ଧୀରେ ଧୀରେ ମାନେ ପରିସ୍ଥିତି ସେଇଭଳିଆ ସୃଷ୍ଟି କରିଦଉଛି
ତ ବେସିକାଲି ଯେ ଆମକୁ ଆମର ର ଟାଇମ ଟେବୁଲ ଟା ଠିକ କରିବାର ଅଛି ଖାଦ୍ୟର ଦେନ୍ ଯାହା ବି ଖାଉଛି ସେ ଯେତିକି ଆମ ବଡି ଟେ କରି ପାରୁଛି ନେଇ ପାରୁଛି ତାକୁ ଦେଖିକି ଆମକୁ ଗ୍ରହଣ କରିବାର ଅଛି ନା କି ଯାହା ମଳିଲା ତେଲ ମସଲା ଏଇ କରିକି ଆମେ ଆହୁରି ଯାଉ ଯୋଉ କହନ୍ତିନି ଖାଇଦବା ସେଇଟାକୁ ଆଭଏଡ କରିଆର ଅଛି ହୁଁ। ସ ନା ଏକ ସି ସିଚୁଏସନ ଗୁଡା ବି ଆସିଛି ଯେ ଯୋଉ ତା ବାହା ଦେବି ଖାଇବା ବାଦ ଆମେ ଯୋଉ ପାଣି ଯୋଉ ଆମର ଗୋଟେ ସମସ୍ୟା ରହିଛି ଆମେ ଏତିକି ପାଣି ପିଇବାର ଅଛି। ସେଇ ଆମାଉଣ୍ଟ ର ପାଣି ପିଇବାର ଅଛି ସେଇଟା ବର୍ତ୍ତମାନ ଟାଇମରେ ନୁହେଁ କି ଆମେ କାର୍ଯ୍ୟ ବହଳତରେ ଆମେ ଭୁଲି ଯାଉଛେ ଯେ ଆମକୁ ଦିନକୁ ଚାରି ପାଞ୍ଚ ଲିଟର ପାଣି ପିଇବାର ଅଛି। ଏଇ ଟାଇମ ରେ ଏତିକି ପିଇବାର ଅଛି ଏଇ ଟାଇମ ରେ ଏତିକି ବଡି କି ଏକ୍ସରସାଇଜ ବି କରିବାର ଅଛି ଏମିତି ନୁହେଁ ଯେ ଖାଲି ପାଣି ପିଇଦବା ଖାଲି ଖାଇଦେଲେ ଆମ ବଡି ଠିକ ରହିଯିବ। ଆମକୁ ସକାଳେ ଯେତିକି ଦରକାର। ଏକ୍ସରସାଇଜ ଦିନକୁ କେତିକି ଚାଲିବା ଦରକାର। ଦିନକୁ କେତିକି ଦୌଡିବା ଦରକାର ର ଆଉ ନିଜ ବଡି କି ଯୋଉ ମେଣ୍ଟେନ କରିବା। ସେଇଟା ଆମେ ଭୁଲି ଯାଉଛେ ଆମେ ବ୍ୟସ୍ତ ବୂଳରେ ଯେ ଆମେ ଜବ୍ କରିଗଲେ କି ଚାକିରି କରିଦେଲେ ଆମେ କାମ କରୁଛେ ଆମ ପାଖକୁ ପଇସା ଆସୁଛି କିନ୍ତୁ ଆମେ ସେଟାକୁ ନିଜ ପାଇଁ ଲଗାଉନୁ ଆଉ ତା ପାଇଁ ଲଗାଉଛେ। ସେଇ ପଇସା ଟା ଖର୍ଚ୍ଚ କରୁଛ ନିଜ ପାଇଁ ଲଗେଇକି ଆମେ ଠିକ ରେ ଖାଇବା, ଠିକ ରେ ଟାଇମ ଟେବୁଲ ମେଣ୍ଟେନ କରିବା, ଠିକ ରେ ପାଣି ପିଇବା, ଠିକରେ ଏକ୍ସରସାଇଜ କରିବା, ତ ଏଇ ସମସ୍ୟା ଯୋଉ ଖରା ଦିନେ ଆସୁଛି ସେଇଟା ହବନି କାରଣ ଆମେ ବର୍ଷା ଦିନେ ଶୀତ ଦିନେ ଆମକୁ ଯାହା ଖାଇଲେ ବି ଆମର ବଡି ଆଡପ୍ଟ କରିଦଉଛି ଆମକୁ ହଜମ ହେଇଯାଉଛି। କିନ୍ତୁ ଖରା ଦିନ ଆସିଲା ମାନେ ଆମେ ତେଲ ମସଲା ଦେଖିଲା ମାନେ ଲୁଚୁଛେ। ଯଦି ସେଇଟା ଆମେଣ୍ଟେନ କରୁଥାନ୍ତେ ଆଜି ଏଇ ପ୍ରୋବ୍ଲେମ ଟା ହେଇନଥାନ୍ତା। ତ ସେ ଯୋଉ ପାଣି କଉ ନେଇକି ଆ ସ ନେଇକି ସେଇଟା ଆପଣଙ୍କର ମତାମତ କଣ?
ନାଇଁ ମୋ ମତରେ ଦୈନିକ ଚାରି ଲିଟର ପାଞ୍ଚ ଲିଟର ପାଣି ପିଇବା କଥା ବୋଲି ବହିରେ ଲେଖା ହେଇଛି। ଯଦିବା ତାହା ସବୁବେଳେ ସମ୍ଭବ ଯୋଗ୍ୟ ନ ହେଇପାରେ ମୋ ମତରେ ଅତି କମ ରେ ଅଢେଇ ଲିଟର ପାଣି ଆମେ ସବୁଦିନ ଗ୍ରହଣ କରିବା ଦରକାର। ଆଉ ସେ ପାଣିକୁ ପ ନିୟମିତ ବ୍ୟବଧାନରେ ଗ୍ରହଣ କରିବା ଦରକାର ।ଏମିତି ନୁହେଁ ଆମେ ଗୋଟେ ଥ ପିଲ ମେ ଗୋଟ ଥର ଗୋଟେ ବଟଲ ପିଇଦବା ତାପରେ ପାଞ୍ଚ ସାତ ଘଣ୍ଟା ପରେ ଆଉ ଥରେ ଆଉ ଗଟେ ହୋଟଲ ବଟଲ ପିଇବା କାହିଁକି ନା ଆମର ଯୋଉ କିଡନୀ ବୃକ୍ ତାର ଯୋଉ ଫିଲଟରେସନ ପ୍ରୋସେସ ଅଛି ସେ ତ ଆପେ ଆପେ ଆଉ ମାନେ ଏକାଥରେ ତା ଉପରେ ପ୍ରେସର ଦେଇଦେଲେ ହବନି। କାରଣ ଆମ ପ୍ରତି ଘଣ୍ଟାଏ ଦି ଘଣ୍ଟାର ବ୍ୟବଧାନରେ କିଛି କିଛି ପାଣି ଗ୍ରହଣ କରିବା ଦରକାର। ଖାଲି ପାଣି କାହିଁକି ଆମେ ଖାଇଲା ବେଳେ ପଖାଳ ଖାଇଲେ ତାର ତୋରାଣି ଗ୍ରହଣ କରିବା ଦରକାର। ଯଦି ମାନେ ଆବଶ୍ୟକ ନଥିଲେ ମଧ୍ୟ ବା ଆମର ଦେହ ଖରାପ ନଥିଲେ ଆମେ କିଛି ପଇଡ଼ ପାଣି ମିନରା
ପାନୀୟ ମାନେ ଦ୍ରବ୍ୟ ଗ୍ରହଣ କରିବା। ବ୍ୟାୟାମ କଥା ଯଦି କହିବା ପ୍ରତିଦିନ ସକାଳେ ଆଉ ସନ୍ଧ୍ୟାରେ ଅତି କମରେ ସକାଳେ ଅଧାଘଣ୍ଟା ଆଉ ସନ୍ଧ୍ୟାରେ ଅଧ ଘଣ୍ଟା ମାନେ ନିଜ ପାଇଁ ଆମକୁ ସମୟ ଦବା କଥା ସେ ସକାଳେ ଯଦି ବ୍ୟାୟାମ କଲେ ସନ୍ଧ୍ୟା ବେଳକୁ ଆମେ ଯୋଗ ପ୍ରାଣୟାମ କରିପାରିବା। ସକାଳେ ଯଦି ଯୋଗ ପ୍ରାଣାୟାମ କଲେ ସନ୍ଧ୍ୟାବେଳକୁ ଆମେ ବ୍ୟାୟାମ କରିପାରିବା। ମାନେ ସେଇ ଅଧ ଅଧଘଣ୍ଟେ ଆମ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ ତଥାପି ମଧ୍ୟ ସେ ଅଧଘଣ୍ଟେ ଦବା ପାଇଁ ଆମ ପାଖରେ ସମୟ ନାହିଁ, ଇଚ୍ଛା ନାହିଁ, ମନୋବୃତ୍ତି ନାହିଁ ବେଳେ ବେଳେ ସମୟ ନାଇହିଁ ବେଳେ ବଳେ ସମୟ ଥାଇ ମନୋବୃତ୍ତି ର ଅଭାବ ରହୁଛି। ତେଣୁ ମୁଁ ଭାବୁଛି
ପ୍ରୋବ୍ଲେମ୍ ଟା ଆମେ ଜାଣିଛେ କିନ୍ତୁ ଆମେ ବି ଆମ କ୍ଷେତ୍ରରେ ୟୁସ୍ କରୁନା ଆମେ କାହାକୁ ସଚେତନ କରେଇବା।
ହେଇନି।
ହଁ ତାପରେ ବର୍ତ୍ତମାନ ଆମେ ଯୋଉ ପୂର୍ବରୁ ଗାଁରେ ରହୁଥିଲେ ଗାଁ ରେ ଠିକ ଟାଇମ ରେ ଖାଇବା ହେଲା ଘରେ ମା ଥିବ ଶ୍ ସିଏ ସକାଳ ଟାଇମରେ ଟାଇମ ରେ ଖାଇବାକୁ ଦବ ଟାଇମ ପିଇବା ଦେବ ତ ଗାଁରେ ବି ଖେଳା ଖେଳି ଏଇ ଭିତରେ ରହିକି ଆମର ବଡିର ସାଇକେଲଟା ଠିକ୍ ରହୁ ଇନେ ବର୍ତ୍ତମାନ ଯୋଉ ଆମେ ଫେରି କରି ବାହାରକୁ ପଳେଇଲେ କି ପଢା ପଢି କରିବାକୁ ବାହାରୁକୁ ପଳେଇଲେ ତ ଟୋଟଲ ସାଇକଲ ଚେଞ୍ ହେଇଯାଉଚି। ଜେଇ କାଣ ଘରେ ସ ସକାଳୁ ଉଠୁ ଉଠୁ ଆମେ ଦଶଟା ହେଇନଥିବ ଆମେ ଭାତ ଖାଉଥିଲେ ପଖାଳ ଟିକେ ବାଡାଉଥିଲେ କିନ୍ତୁ ବାହାରୁ ଆସିଲା ବେଳେ ଆମକୁ ଟିଫ୍ ହିନ ଗାରେ ବରା ଦରକାରେ ଚପ ଦରକାରେ
ହୁଁ ହୁଁ
ତ ଏଇ ଜିନ୍ଷଟା ତ ବହୁତ ଆପଡବ ଯାହା ଦ୍ୱାରା ଏବେ ଯଉ ଆମେ ପେଣ୍ଡୁଳ ଅମଳା ଯୋଉ କୁହୁନି ଫୁଲି ଫୁଲି ଯାଉଚେ।
ହା ହା ହା।
ତ ସେଇ ସମସ୍ୟା ଟାକୁ ଆମକୁ ଏବେ ବି ଚେଞ୍ଜ କରିବା ଆମେ ସହରରେ ରହିକି ବି ଯୋଉ ଗାଁ ର ଢାଞ୍ଚା ଯୋଉ ମା ର ଢାଞ୍ ସେଟା ପକେଇବାକୁ ପଡିବ।
ଆଜ୍ଞା
ପସି ପସି ଯିବା।
ସହରୀକରଣ ବଢିଗଲେ ମଧ୍ୟ ଭାଇ ଗ୍ରାମ୍ୟ ଜୀବନଟା ସବୁଠି ସବୁ ଜାଗାରେ ସବୁ କ୍ଷେତ୍ରରେ ଗ୍ରହଣ ଯୋଗ୍ୟ ଥିଲା ଅଛି ଆଉ ରହିବ। କେବଳ ଖାଦ୍ୟ ଦେୟ ରହିବା ଚଳଣି ନୁହେଁ ଗ୍ରାମ୍ୟର ଯୋଉ ଭାବ ପ୍ରୀତି ପର୍ବପର୍ବାଣୀ ସମସ୍ତଙ୍କ ଭିତରେ ବନ୍ଧୁତା ଭାଇଚାରା ସେଗୁଡା ମଧ୍ୟ ଅଭାବ ରହୁଛି କେବଳ ଯେ ଆମେ ଶାରୀରିକ ରୋଗୀ ନୁହେଁ ଆମେ ମାନେ ମାନସିକ ମଧ୍ୟ ଜଣେ ହେଇଯାଇଛୁ।
ହୁଁ
ଆମ ଶରୀରର ସୁସ୍ଥତାଟା କେବଳ ଶାରରିକ ସୁସ୍ଥତା ନୁହେଁ ସିଏ ମାନସିକ ସୁସ୍ଥତା ଭଗବତ ସୁସ୍ଥତା ମାନେ ଗୋଟେ ଜିନିଷ ଦେଖିଲେ ଆମେ କେତେ ଭଲ ଜିନିଷ ଭାବି ପାରୁଛୁ ସେଇଟା ମଧ୍ୟ ଆବଶ୍ୟକ ତା ରହିଛି ଏଇ ଜୀବନରେ
ହଁ ହଁ ହଁ। ତ ବେସିକାଲି ଆମକୁ ଯୋଉ କହନ୍ତି ଯେ ଆମକୁ କନ୍ ଟ୍ରୋଲ୍ କରିବାର ଅଛି ନାଇ କି ଆମେ ସହରକୁ ପଳେଇଲେ କି ବାହାରେ ରହିଲେ ମନ ଇଛା ଖାଇବାର ଅଛି ଆମୁକୁ ଟାଇମ ଟେବୁଲ ଫଲୋ କରିବାର ଅଛି ବାହାର ଜିନିଷକୁ ଯେ ତେ ପାରିବେ ସେତା ଭୋଟ କରିବାର ଅଛି ନାଇଁ। ଯିଏ ଯୋଉ ଆମେ ଗୋଟେ ସି ଚୁଏସନ୍ ରେ ପଳେଇ ଆସ ବେଳେ ବଳେ ଗାଁ ଏବେ ତ ଯାହା କିଛି ହେଇଗଲେ କିଏ ଗୋହଗିଲା ମୁତିଲେ ଯୋଉ କହନି ଆମର ଭୋଜି ଦଉ କା ଭୋଜି ହଉଛି ପ୍ରତି ଚାରି ଦିନ୍ ରେ ଥରେ ଗୋଟେ ଭୋଜି କିଏଉ ଚାକିରି ପାଇଲା ଭୋଜି ତ କାର ପିଲାଡ୍ ହେଲା ଭୋଜି କିଏ କଣ ଗୋଟେ କିଛି ନହେଲେ ଇ ଭୋଜି ସେଇ ଭୋ ଖାଇ ଯୋଉ ବାହାର ଜିନିଷ ତେଲ ଜିନିଷ ଖାଇ ଖାଇ ଆମର ଦେହଆଚୁଆଲି ଖରାପ ହଉଛି ତାକୁ କେତେ ଦୂରୁ ଆମେ ବ୍ୟାଗ ରେ ଆମକୁ ପ ଛରେ ପକେଇକି ନିଜର ସ୍ୱାସ୍ଥ୍ୟ ପ୍ରତି ଦେଖିବାର ଅଛି ନିଜ ଟାଇମ ଉଠିବାର ଅଛି ଟାଇମ ରେ ଶୋଇବାର ଅଛି। ଆଉ ଯେତିକି ଦର ମେ ଯେ ବ ଟିକି ଯୋଉ ପାଣି ହେଲା ଖାଦ୍ୟ ହେଲା ତାକୁ ୟୁଜ କରିବାର ଅଛି ତ ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି ଏତେ ସମୟ
ବହୁତ ବହୁତ ଧନ୍ୟବାଦ ମୁଁ ବି କହିବି ଯେ ନିଜ ଖ୍ୟ ଖ ହଁ ବେଶଟାା ତେ ପ୍ରତିଶ ଆସକ୍ତି ଠିକ କମେଇବାକୁ ପଡିବ। ମୁଁ ବି ବହୁତ ଖୁସି ଆପଣଙ୍କ ସହିତ କଥାକି କି ସିନମା କେ୍ଞାନ କିଛି ନୂଆ ଚିନ୍ତାଧାରା କିଛି ନୂଆ ଭାବନା ସହିତ ମୋତେ ପରିଚିତ ହବାର ସୁଯୋଗ ମିଳିଲା ଅଶେଷ ଅଶେଷ ଧନ୍ୟବାଦ।
ଧନ୍ୟ
ହ